ହଁ ହଁ।
କଁ ।
ଆ ବସିଚୁ ଗାଡ଼ି ରେ ଆଉ କଣ କରିଆ।
ଆଚ୍ଛା, ଆଜି ଆପଣଙ୍କ ଏରିଆରେ ବର୍ଷା ହୋ ହେଇଛି?
ନା ଆମ ଆଡେ ବର୍ଷା ଆଜି ହେଇନି ବୋହୁତୁ ଗରମ ହଉଚି।
ଆଛା, ବର୍ଷା ଋତୁ ଆମର୍ ଚାଲିଚି। କିନ୍ତୁ ଆମର ଏପଟେ ବହୁତୁ ବର୍ଷା ହେଇଚି ସକାଳୁ ଏବେ ବି ବର୍ଷା ଉଠେଇଚି।
ଆମର ବର୍ଷା ଏପଟେ କାଇଁ ହେଇନି ମାସେ ଖଣ୍ଡ ଦେଖାଯାଉ କଣ ହଉଚି।
ଆଚ୍ଛା, ମାସେ ଖଣ୍ଡେ ହବ ଆପଣଙ୍କର ବର୍ଷା ହେଇନି ସେପଟେ ଆପଣଙ୍କୁ ତ ବହୁତ୍ ଗରମ ଲାଗୁଥି ଥିବ ଆପଣଙ୍କ ଏରିଆ ରେ?
ବୋହୁତୁ ବୋହୁତୁ ବୋହୁତୁ ଗରମ ଟେମ୍ପେରେଚର ବୋହୁତୁ ଅଧିକ।
ଆଚ୍ଛା ଗଛପତ୍ର ବି ତ ଆଣଙ୍କର ସବୁୁ ଶୁକି ଶାକି ଯିବଣୀ?
ହଁ।
ଆଉ ରଥଯାତ୍ରା ତ ଆସିଲାଣି ଆପଣଙ୍କ ସେପଟେ ରଥ ଟଣା ହୁଏ?
ଆଁ, ଆମ ଘର ଘର ଠାରୁ ଚାରି କିଲୋମିଟର ଦୂରରେ ଆମର ଗୋଟେ ଆ ପଡୋଶୀ ଗାଁ ଅଛି ସେଠାରେ ଆମର ରଥଯାତ୍ରା ହୁଏ।
ଆଚ୍ଛା। ଆପଣ ଯାଆନ୍ତି ରଥ ରସ ଦେଖିବା ପାଇଁକି?
ହଁ ଆମେ ପ୍ରତିବର୍ଷ ଯାଉ କିନ୍ତୁ ଆମର ଦୁର୍ଭାଗ୍ୟବସତ ହେତୁ ଆମେ ଟାଣି ପାରୁନାହୁଁ।
ହଁ ତାପରେ ଆପଣ ଏ ବର୍ଷ କଣ ଯିବେ ଦେଖିବା ପାଇଁ ରଥ?
ହଁ ଏଥର ବି ଯିବୁ ଆମେ, ଆମ ଘର ପାଖେରେ ଯେହେତୁ ଆମେ ଯିବୁ ଦେଖିଆ ପାଇଁ ନା।
ଆଚ୍ଛା, ସେ ରଥ ଟା ବଡ଼ ରଥ ନା ଛୋଟ ରଥ ହୁଅନ୍ତି ଠାକୁର?
ସେଠି ତ ଆମର ବଡରଥ ହୁଏ। ମିନିମମ୍ ଆଉ ରଥର ଉଚ୍ଚତା ହବ ତିରିଶ୍ ତିରିଶ୍ ଫୁଟୁ ହବ, ତିରିଶ୍ ପଇଁତିରିଶ୍ ଫୁଟ ହବ।
ହନ୍ତି।
ଅଧିକ ବି ହେଇପାରେ।
ଅଧିକ ହବ ଅଧିକ।
ଆପଣ ପୁରୀ କେବେ ଯାଇଚନ୍ତି ରଥଯାତ୍ରା ଦେଖିଆ ପାଇଁ କି?
ନାଇଁ ସେଇଟା ତ ମୋର ଗୋଟେ ଇଚ୍ଛା ହେଇକି ରହିଯାଇଚି ଦେଖିବା କଣ ହଉଚି। ଏଥର ଆସିଥିଲା ଗୋଟେ ଅଫର ହେଲେ ମୁଁ ଅନ୍ ଯାଇପାରିଲିନି।
ଙ୍କର ଡୋରି ଲାଗିଲେ କେହି ରୋକି ପାରିବେନି ଆଉ। ଡୋରି ଲାଗିଲେ ଆପଣ ଯିବେ ଆଉ ଦେଖି ଆସିବେ ଆଉ।
ଯେବେ ଡୋରି ଲାଗିବ ଜଗା ଆପଣ ହଉ ଆପେ ମୁଁ ଯିବିନି।
ହଁ, ଜଗା ତ ନିଶ୍ଚ୍ ନିଶ୍ଚିନ୍ତ ଭାବରେ ଡାକନ୍ତି। ତ ଭକ୍ତ ଡୋରି ଲାଗେ।
ହଁ।
ଆଉ ଉମ୍ ସେଠି ପାଖରେ ଆପଣ ବୋଲବମ ଯାଆନ୍ତି? ଆମର ତ ବର୍ତ୍ତମାନ୍
ନା ନା ମୁଁ ଯାଇନି କେବେ ମୁଁ ବୋଲ
ଶିିବଙ୍କ ର ଭ
ଆମ ଗାଁ ଗାଁ ରୁ ଯାଆନ୍ତି।
ଏ ବର୍ଷ ରଜ ଆପଣ ସେପଟେ କେମିତି ପାଳିଲେ?
ରଜ ତ କହିଆକୁ ଗଲେ ଆମ ଗାଁରେ ଭଲ ଭଜାରେ ବହୁତ ଭଲ ଭଜାରେ ହୁଏ। କାହିଁକିନା ଆମ ଆମ ପାଇଁ କିନ୍ତୁ ପୁଅ ପିଲା ପାଇଁ ଆମ ଗାଁରେ ରଜଟା ବହୁତ ଭଲ ହୁଏ କାହିଁକିନା ଆମର ଯୋଉ ଖେଳଟା ଆମର ରଜରେ ଆମର କ୍ରିକେଟ ଟିମ୍ ଅଛି କ୍ଲବ
ଆଜ୍ଞା।
ଆ ଆମର ସିନିୟର ଜୁନିୟର ପ୍ଲେୟର ମାନଙ୍କ ମଧ୍ୟରେ ଗୋଟେ ତିନିଦିନରେ ତିନିଟା ଖେଳ ହୁଏ ବୁଝିଲେ? ତିନିଦିନରେ ତିନିଟା ଖେଳ ହୁଏ ସେ ତିନିଟା ଭିତରୁ ଯିଏ ଦିଟା ଜିତେ ସେ ହେଉଚନ୍ତି ୱିନର। ସେ ୱିନର ଆଉ ସିଏ ଯିଏ ଜିତିବ ଯିଏ ହାରିବ ସିଏ ରୋଷେଇ କରିଦବ। ଜିତିବା ବାଲାଙ୍କୁ ଖୋଇଦେବେ।
ବଢିଆ।
ବୁଝିଲେ ଲାଷ୍ଟ ଦିନ ଆମର ରୋଷେଇ ହୁଏ। ଯିଏ ହାରିବ ସେ ଟିକେ ଆମ ପାଟିରେ ଟିକେ ନେଇକି ଖୋଇଦେବେ ସେ ମାନେ ନାଁ କୁ ଗୋଟେ ଖୋଇଦେଲେ ଆଉ ନା ଆମକୁ ହରେଇ ରୋଷେଇ କରିି ଖୁଏଇଦେଲେ।
ଆଚ୍ଛା। ରୋଷେଇ ବାସ ଯୋଉ ହୁଏ ସେମାନେ ସବୁ ପଇସା ପତ୍ର ଦିଅନ୍ତି ଯୋଉମାନେ ହାରିଥିବେ।
ନା ନା ଆମେ ସବୁ ମିଶିକି କରୁ ମାନେ ମି ଏ ସେମାନେ କରାକରି କରିନ୍ତିନି ସବୁ ମିଶିକି ଆମେ କିନ୍ତୁ କରୁ।
ଆ
ଖାଲି ହାଲା ହବ ମାନେ ସବୁଆଡେ ହାଲା ହବ ନା କଣ ଏଇ ହାରିଲେ ଏମାନେ ରୋଷେଇ କରିଦେଲେ ହେଲେ ଆମେ ମିଶିକି ସବୁ କରୁ ଆଉ।
ଆପଣ ତ ସବୁ ଖେଳରେ ଦେଖାକରି ନଥିବେ?
କଣ କହିଲେ?
ଆପଣ ଭାଗ ନେଉଥିବେ ଆଉ
ଶୁଭିଲାନି।
ପ୍ରତ୍ୟେକ ଖେଳରେ ତ ଆପଣ ଭାଗ ନଉଥିବେ?
ହଁ ହଁ ଅବଶ୍ୟ। ମୁଁ ହେଲି ଜୁନିୟର ଟିମ୍।
ଆଚ୍ଛା। ଆଉ ଆପଣଙ୍କର ରଜରେ ପିଠାପଣା ମାମା ମାଆ କମିତି କଣ କରନ୍ତି?
ମୋର ମାଆ ନାଇଁ ବୋଉ ଅଛି।
ହଁ ବୋଉ କରନ୍ତି ପିଠାପଣା।
ହଁ ରତ୍ ସେ ଯୋଉ କଣ ଗୋଲିଆ ଗୋଲିଆ ପିଠା ହଏ ନାଁ ତ ମୁଁ ଜାଣିନି। ହଁ ମଣ୍ଡା ପିଠା। କଣ ତାକୁ କହନ୍ତି କେଜାଣି ମୁଁ ଖାଏନା ମୁଁ ଖାଲି ସେ ବିରି ପିଠା ଖାଏ ଚକୁଳି ପିଠା
ଚକୁଳି ଆମର ପିଠା ତ ବହୁତ ପ୍ରକାର ଅଛି ଯେମିତି
ନା ଖାଲି ବିରି ଆଉ ବିରି ଚାଉଳରେ ଯୋଉ ହୁଏ ନା?
ସେଇଟା ଚକୁଲି ଆମେ କହିଥାଉ ହଁ ସେ ପିଠା
ସେଇ ପିଠା ମୁଁ ଖାଏ ଆଉ କିଛି ମୁଁ ଖାଏନା।
ପୋଡ଼ ପିଠା ଭଲ ଲାଗେନି ଆପଣଙ୍କୁ?
ପୋଡ଼ପିଠା ବି ମୁଁ ଟୋଟାଲ ଖାଏନା।
ଟିକେ ଅଦ୍ଭୁତ ପ୍ରାଣୀ ବୁଝିଲେ ମତେ ସେ ସବୁ ଭଲ ଲାଗେନା। ହଁ ଆପଣଙ୍କୁ କଣ କଣ ପ୍ରକାର ସବୁ ପିଠା ବାସେ?
ମୋତେ ବହୁତୁ ମତେ ଏ ଚକୁଳି ତ ପୁରା ଆମର ରହୁଛି ସାଧା ପ୍ରଣାଳୀରେ ସେଇଟା ତ ସମସ୍ତଙ୍କୁ ଆ ସେ ମତେ ବି ଆସେ। ତାକୁ ଛାଡିକି ଆମର ଯୋଉ ମଣ୍ଡା ପିଠା ଛଣା ମଣ୍ଡା ଆପଣ ଛ ଛଣା କାକରା, ଛଣା ମଣ୍ଡା ଆଉ ଯୋଉ ଆଉ ଗୋଟେ ଜାଣିଛନ୍ତି ଆପଣ ବିରି ଗଛି ପିଠା ଜାଣିଛନ୍ତି? ଯୋଉଟା କି ଆମର ବିରି ବିରିରେ ହୁଏ। ଚାଉଳକୁ ଜନ୍ତା ହେଇକି ସେରା କୁ ଆପଣ ଜାଣିିନଥିବେ। ସେ ପିଠା ବି ଆସେ। ବିଭିନ୍ନ ପ୍ରକାର ହଉଛି ସବୁ ଆସେ ଆଉ।
ଓହୋ। ଆପଣ ଯେହେତୁ ଜଣେ ବିବାହିତ ସ୍ତ୍ରୀ ଲୋକ ଆପଣଙ୍କ ତ ବହୁତ ପ୍ରକାର ଜିନିଷ ଆସୁଥିବ ଆଉ।
ହଁ କୋଉ ବି ପିଠା ପଣା ଆସେ। ମୁଁ ବି ପିଠା ପଣା କରେ। ମୁଁ ବି ଖାଏ ସମସ୍ତ ବି ଖୁଆଏ। ଆଉ ଖୁଆରେ ମଜା ଥାଏ ଆଉ ସେଥିରେ କଣ ଅଛି ଆଉ କହୁନାହାନ୍ତି? କରିକି ଖୁଆଇଲେ।
ହଁ ଆଉ ବାକି ରହିଲା ସଜସଜା ତ ରଜରେ ସମସ୍ତ ହୁଅନ୍ତି। ରଜାରେ ବି ସଜ ହବା ତ ଯେହେତୁ ଆମେ ଝିଅ ପିଲା ତ ସଜ ହବା ପାଇଁ ସେଇଟା ଆମକୁ ବହୁତ ଖୁସି ଲାଗିିବ ହଜ ହବ ପାଇଁକି।
ହଁ।
ରଜରେ ଆପଣଙ୍କର କେଇ ହଳ ଡ୍ରେସ ହେଇଥିଲା କହିଲେ?
କାର କାର।
ଆପଣଙ୍କର।
ଆମର ହେଇନଥିଲା ପା ଏଥର।
ହଁ କନ୍ ହେଇଥିଲା ହେଇନଥିଲା?
ବର୍ତ୍ଷିକଆ ଯାଇନି ବା।
ହଁ ବର୍ଷିକିଆ ଯାଇନଥିଲା। ଆମର ହେଇଥିଲା। ଆମର ରଜରେ ଆମର ରଜାରେ ହେଇଥିଲା କିନ୍ତୁ ଆମେ ଏଥିରେ ପିନ୍ଧି ପାରିନଥିଲୁ। ତିକି ବ୍ୟସ୍ତ ଥିବାରୁ ଯେହେତୁ ଘରର କାମଧନ୍ଦା କରିବାକୁ ସବୁ
ଶୁବିଲାନି?
ଯେହେତୁ ଆମର ଘରେ କାମ ଯେ ଥାଏ ନା ସେଥିପାଇଁ କି ପିନ୍ଧି ପାରୁନଥିଲୁ। ଯେହେତୁ ଆମ ରଜ କୁ ଡ୍ରେସ୍ ହଲେ ହେ
ଓହୋ ତମେ ରଜକୁ ଡ୍ରେସ ପିନ୍ଧ ନା ଶାଢୀ ପିନ୍ଧ?
ମୁଁ ଦି ଟାକ ପିନ୍ଧେ। ଶାଢୀ ପିନ୍ଧେ ପ୍ଲସ୍ ଡ୍ରେସ୍। ହଁ। ମୋ ଶାଶୁ ଘର ଲୋକ ସବୁ, ନାଇଁ ନାଇଁ ମଦନ ନୁହଁ। ଅ ହଁ ଶାଶୁଘର ଲୋକ କୁହନ୍ତି ଯେଠି କଉଠି ବୁଲିବା ପାଇଁ ଗଲି ତ
ହଁ ହ।
ଶାଢୀରେ ଟିକେ ସେତିକି ନୁହଁ ମାନେ ପଢି ପଢି ଯିବି କି କଣ, ହଁ ସେଥିପାଇଁ ହଁ ସେଥିପାଇଁ ଯାଏ ପିନ୍ଧିକି ଯାଏ ଠାକୁରଙ୍କ ଜାଗାକୁ ଗଲେ ଶାଢୀ ପିନ୍ଧିକି ଯାଏ ଆଉ ଯଦି ଆମେ ବୁଲିବାକୁ ଯାଉଛୁ ସମୁଦ୍ର କୂଳ ହଉ କିଏ କୋଉଠି ହୋମର ଏଠି ପଡେ ତୋଷାରୀ ମେଳା ଆଉ ସବୁ ହସ୍ତଲିପି ପଡ଼େ ଭୁବନେଶ୍ୱରରେ। ଆଉ ସେଇ କ୍ଷେତ୍ରରେ ଟିକେ ଡ୍ରେସ୍ ପିନ୍ଧିକି ଯାଏ ଆଉ ଭଲ ସବୁ ମୋ ଶାଶୁଘର ଲୋକ ସେମିତି କିଛି କୁହନ୍ତିନି ତାଙ୍କ ଝିଅ ମାନ ପିନ୍ଧୁଚନ୍ତିତ ତମେ ପିନ୍ଧ ଏମିତି କୁହନ୍ତି।
ସେ ଯୋଉ ମେଳା ଫେଳା କଁ ହୁଏ ସେଠି ଭୁବନେଶ୍ୱରରେ?
ଆଉ ହୁଏ ତୋଷାରୀ ମେଳା ହୁଏ। ସବୁ ହାତର ଜିନିଷ ଯୋଉ ବୁଣା ହେଇଥାଏ ସେମାନେ ସବୁ ଆଣିକି ଅଲଗା ଅଲଗା ଡି ଠିକରୁ ଆଣିକି ବସିଥାନ୍ତି ଯେମିତିକି ଆମର ହାତ ବୁଣି ଶଢ଼ୀ ହାତ ବୁଣା ଚୁଡ଼ି ହାତ ବୁଣାରେ ଜୋଉ ରହୁଚି ଆମର ବେତା ବୁଣାରେ ଜଗନ୍ନାଥ ଠାକୁର କାଠ କାରୁକାମ ଯେତେକ ମାନେ ସେ ସବୁ ବନେଇଥାନ୍ତି ସିଏ ଆଣିକି ଏ ମେଳାରେ ପକାନ୍ତି।
ଏଟା କୋଉଜାଗାରେ ହୁଏ ଏଇଟା?
ଏଇଟା ଆମର ହୁଏ ତୋଷାଲ ମେଳାଟା ହୁଏ ଆ ଆପଣଙ୍କର ଆମ ଜୟଦେବ ବିହାରି ଯୋଉ ରହୁଚି ଜୟଦେବ ବିହରେ ଆଉ ଗଲାବେଳକୁ ପଟିଆ ଗଲା ବାଟରେ ଗଟେ ପଡ଼ିବ ଡାହାଣ ସାହିଟି ସୋଶୀ ମେଳା ସେଇଠି ହୁଏ ସେଠି ବହୁତ୍ ବଡ଼ ପଡିଆଟା ଅଛି ସମ ତା ମେଳା ହଉ କିଛି ଆମର ରହୁଚି ପର୍ବପର୍ବାଣିରେ ସେବୁ ସେଇଠି ହୁଏ।
ପଟିଆଟା କଣ କହିଲ ପଟିଆରେ କଣ ଗୋଟେ ଖବର ଥିଲା ମାଳିକାରେ ଲେଖା ହେଇଥିଲା ଶୁଣିଥିଲି?
ନାଇଁ ମତେତ ଜଣା ନାହିଁ ଆପଣଙ୍କୁ ଜଣା ଅଛି।
ଟଟିଆରେ ସେଇଠି ପୁ ଜଗନ୍ନାଥଙ୍କର କିଛି ଅଛିକି ମନ୍ଦିର?
ପଟିଆରେ କହିପାରିବିନି। ଜଗନ୍ନାଥ ମନ୍ଦିରତ ଆମର ଏଟା ପାହାଳରେ ଅଛି ଗୋଟେ। ପାହାଳରେ ଅଛନ୍ତି ଜଗନ୍ନାଥ ମନ୍ଦିର। ବହୁତ୍ ବଡ଼ ମନ୍ଦିରଟା ଆପଣ କେବେ ଆସୁଚନ୍ତି?
ନାଇଁ ପାଠ ପଢା ଜୀବନରୁ ମତେ ସିନା ସମୟ ମିଳିଲେ ମୁଁ କୁଆଡ଼େ ଯାଆନ୍ତି।
ବ୍ୟସ୍ତ ହୁଅନ୍ତି ନାଇଁ ଆପଣଙ୍କ ଜୀବନରେ ବହୁତ୍ ଲମ୍ବା ରାସ୍ତା ପଡ଼ିଚି। ଆପଣ ବହୁତ୍ ଭଲ ପଢ ପଢନ୍ତୁ ଦିନେ ନା ଦିନେ ଭୁବନେଶ୍ୱର ଆମର ରାଜଧାନୀ ରହୁଚି ଯେମିତି ହେଲେବି ଆପଣଙ୍କର ଦରକାର ପଡ଼ିବ ଆସିବା ପାଇଁ ଆସିଲେ ସେତେବେଳକୁ ଆପଣ ବୁଲି ପାରିବେ କିନ୍ତୁ ଏବେ ଆପଣଙ୍କର ପାଠ ପଢାରେ ହିଁ ମନ ଦେବେ କାଁଇକିନା ଏଇ ସମୟଟା ଚାଲିଗଲେ ପରେ ଆମକୁ ଆଉ ଏଇ ସମୟ ଆଉ ମିଳିବନି।
ଯଦି ମୁଁ ଏଇ ସମୟକୁ ଖେଳ ବୁଲରେ ଉପଯୋଗ କରିବି
ସେଇ କଥା। କାନ୍ଦିବେ ତେଣୁକରି ଏଇ ଯୋଉ ସମୟଟା ଅଛି ଆପଣ ଏଇ ସମୟକୁ ସେ ସତ୍ ଉପଯୋଗରେ ଲଗାନ୍ତୁ ଦେଖିବେ ଆପଣଙ୍କୁ ନଁ ସେତିକି ମିଳିବଜେ ଆପଣ ସବୁଆଡ଼େ ବୁଲି ପାରିବେ ଭଲ ଚାକିରରି ଖଣ୍ଡେ କରିପାରିବେ ଚାକିରି ଖଣ୍ଡେ କରିପାରିବେ ବହୁତ୍ ବେଶୀ କରିବେ ଆଗକୁ ଆ ଆପଣଙ୍କର ରାସ୍ତାଟା ଏଇ ବହୁତ୍ ଅଛି ଆଗକୁ କାହିଁକିନା ସେଇ ରାସ୍ତା ଦେଇକି ଆମେ ମାନେ ଆସିଚୁନା ସେଥିପାଇଁକି ମୁଁ ଆପଣଙ୍କୁ କହୁଚି। ଯଦି ଆମେ ସେଇ ସେଇ ସମୟରେ ଯଦି ଆ ଭଲ ପଢିଥାନ୍ତୁ କି କିଛି କରିଥାନ୍ତୁ ଏବେ କଣ ଗଟେ ଚାକିରି ଫାକିରି କର କରି ବସିଥାନ୍ତୁ। କାହିକି ଶାଶୁ ଘରତ ନଥାନ୍ତୁନା। କଥା ହଉଚି ଏଇଟା। ମୁଁ ଗ୍ରାଜୁଏସନ କରିଛି ପ୍ଲସ ଟୁ କରିଛି। ଆଉ ଗୋଟେ କୋର୍ସ କରିଛି ନା କି ଗଭର୍ଣ୍ଣମେଣ୍ଟ ରେ ବି ଦିଟା କୋର୍ସ କରିଛି ତାର ବି ଦିଟା କୋର୍ସ କରିଛି କରିଛି ପଢ଼ିଛି ଚାକିରୀ ବି କରିଛି ଛଅ ବର୍ଷ ଚାକିରିୀ କରିଛି। ହେଲେ କଣ ହବ ଲାଷ୍ଟ ମୁମେଣ୍ଟରେ ମୁଁ ପ୍ରାଇଭେଟ ରେ ଥିଲି ଅଟୋ ମୋବାଇଲ୍ ରେ ଥିଲି। ଫାଷ୍ଟ ଥିଲି ଗ୍ରାମ ପଞ୍ଚାୟତରେ ଥିଲି ଯୋଉ ସେଠି ସବୁ ହିସାବ ପତ୍ର ବୁଝାବୁଝି କରେ ସେଠୁ ଦୁଇ ବର୍ଷ କଲେ ତାପରେ ସେଠି ଟିକେ ପଇସା ପତ୍ର ଟିକେ କମ ହେଲା ଯୋଉଟା କି ପରିଶ୍ରମ ଅଧିକା ହେଲା। ଏରପରେ କି ବାଧ୍ୟ ହୋଇକି
ଆମେ ପରବର୍ତ୍ତୀ ଗଲେ ଆଉ ଆ ବିଷୟରେ କିଛି କଥା ହେବା ତ ମୋ ସମୟ ହେଇ ଗଲାଣି ଆମର କହିବା।
ଆଜ୍ଞା।